ଜାଣିପାରୁଛ ହଁ ହଁ। ଆଉ ବୁଲାବୁଲି କୁଆଡେକୁ କୁଆଡେ ଯାଇଛ?
ବୁଲାବୁଲି ଆମ ଛକ ମନ୍ଦିର।
ନାଁ ଗାଁ ବାହାରକୁ?
ଗାଁ ବାହାରକୁ
ହଁ
ବେଶୀ ବାଡୁ ନ ଆଖ ପାାଖରେ ବୁଲିବା ପାଇଁ ଭଲ ଲାଗେ ଏମିତି ଗୋଟେ ଦିନରେ ରଟଣ କରି ହେଉଥିବା ଯେମିତି ଆମର
ଆଉ ଯଦି ନ ଯିବ ସେଦିନ କରିବାକୁ ପଡିବ
ହୁଁ ତା ପର ଦିନ କାମ ଥାଏ ନା ଡ୍ୟୁଟି ଯିବା ପାଇଁ
ଆଚ୍ଛା ଆଚ୍ଛା ହଁ ହଁ ଯ ଦୋଳି ଖେଳି ମୁଁ ତ ପଡିବି ମ ଅଣ୍ା ଫଣ୍ଟା ଦରଜ
ହଁ କଣ କେମିତି ଖେଳୁଥିଲେ କି ଦୋଳି ଦୋଳି ଛିଣ୍ଡିଗଲା କି
ନା ନା ଛିଣ୍ଡି ନାହିଁ ଯୋଉ ବାଉଁଶ ଦୋଳି ନାହିଁ
ହଁ ବାଉଁଶତରୀ
ବାଉଁଶ ଦୋଳି ଲାଗିଥିଲା ଦୋଳି ଖେଳିବାର ତ ଆମର ଅଭ୍ୟାସ ନାହିଁ ବର୍ଷକୁ ଥରେ ରଜରେ ଦୋଳି ଖେଳିବ ନା
ବର୍ଷା ଦ ତ ସମସ୍ୟାଜ ହିଁ ପରୀକ୍ଷାନ୍ତି
ହୁଁ ଆଉ ଏଇ ଯୋଉ ଓଦା ହେଇନଥିଲା କି ଯୋଉ ବର୍ଷା ହେଇଯାଇଥିଲା ଟିକେ ଓଦା ହେଇଯାଇଥିଲା ଉଁ ପଟା ଓଦା ହେଇଥିଲା ବୁଝିଲାମ
ହେ ନାଁ
ପଟା ବଦା ହେଇଥିଲା ଗୋଡ ଖସିଗଲା ଆଉ ଠିଆ ହେଇକି ଠିଆ ହେଇକି ଦୋଳି ଖେଳ ହଉଥିଲା
ରଜରେ ରଜ କଥା ଖୁସି ବର୍ଷାରେ ଗଲା ବର୍ଷା ଗରମ ପାାତ ଦିନ ତା ଖରା ହେଲା ଆମରଟ କି ବି ବର୍ଷା ହେଲା ଠିକେ ଚାରଟ ବଳେ ଟାଇମରେ ବସି ହ
ହୁଁ ଏ ବର୍ଷା ହେଇଥିଲା ଓଦା ହେଇଥିଲା ଖସିଗଲା ଗୋଡ ଆଉ
ଫମ ଦେଖିବି ଯିବୁ ବୋଲି ବାଲ ଯିବୁ ବୋଲି ଯାଇପାରିଲି ବର୍ଷାରୋନ କି ରବିବାର ଦିନ ଠ ପାଞ୍ଚଟା ବେଳକୁ ବର୍ଷା ହେଲାନି
ହୁଁ ହୁଁ ହଁ ଏ ବର୍ଷା ହେଇଗଲା ବା ଠିକ ଟାଇମ ବୁଲାବୁଲି ଟାଇମ ଟା ବର୍ଷା ହେଇଗଲା ଆଉ ଆ ଆମେ ତ ଖେଳୁଥିଲୁ ଦୋଳି ସେ ଦୋଳି ତ ଖସିଗଲା କୋଡ ପହିଲି ଯେ କଣ୍ଟା ପୁରା ଦରଜ ଆଉ
ଖତ ଦେଲା
ହଁ
ଲ ଖ ନଟା
ପାଖକୁ ଆସ ଶୁଣେ
ୁ ପଡ଼ିଲ ମେଡିସି ଖାଇଲନା,
ହଁ ମେଡିସିନ ଆଉ ଖ ାଇଥିଲା ଆଉ ଏ ବନ୍ଧ ଉପରୁକୁ କହିହନି ନା ବନ୍ଦ ବରଗଛ ନାଗିଥିଲା।
ହହୁଁ
ତ ଠି ଆଇକି
ଦୋଳି ତ ଛିଣ୍ଡିଲା ନା ଦୋଳି ଛିଡି ନଥିବ।
ଦୋଳି କ ଣ୍ଡିଛି ଦୋଳି ଣ୍ଡି ନାହିଁ ପଟା ଉପରେ ଠଆହେଇକି ଁ ବାହୁତିନି ବୁଟ ଖସିଗଲା ଆଉ। ଖସିଗଲା ଯେ ପୁରା ଖସି ଖସି ଖସି ଖସି ଯାଇକି ତଳେ ଆଉ ଅହ ଆଉ ଅଣଚୁଡା ପୋଡା ପଟା କେତେ କି। କଣ କହିଲ?
ହଁ ଯିଏ ବସିଥିଲା ଯୋଉ ପିଲା ଟା।
ବସିଥିଲ କିଏ ମୁଁ ମୁଁ ମୁଁ ସେଇଠି ଯୋଉ ଠିଆ ହେଇକି ଯୋଉ ବାହାନ୍ତିନି,
ଓ ହଁ ହଁ ହଁଠିଆହେଇକି ଖେଳୁଥିଲଥିଲା ନାଇଁ।
ଳିବା ଯେତେ କିଏ କେତେ ଜୋରରେ ଉଡେଇ ପାରିବ। ହ ଆଉ ଆଉ ଯେତେ ବେଳେ ଜୋରରେ ବାହି ଦେଇଛି, ଏକାଥରେ
ହୁଁ
ଏ ପୁରା ବନ୍ଧ ସେଟେ ପାଣି ଫାଣି ନାହିଁ ନା ଦୁ ପା ଡାବୁ ହି ପଡିଥାନ୍ତି।
ହ ହ ହ
ହଁ ଆଉ, ଖରା ଆ ଖରା ନା ଭ ବର୍ଷା ହେଲେ ଭଲ ଖ ଭଲ ଲାଗେ
ବର୍ଷା ହେଲେ ଭଲ ଲାଗେ ଖରାଦିନେ। ଯେତେ ବର୍ଷା ହବ ଭଲ ଲାଗିବ
ବର୍ଷା ଦିନ ଭଲ ଲାଗେନ ଖରା ଦିନ ଶୀତ ଦିନ କୋଉ ଦିନ ବେଶୀ ଭଲ ଲାଗେ।
ବର୍ଷା ଦିନ। ବର୍ଷା ଦିନେ ବହୁତ ଭଲ ଲାଗେ ନା
କଣ ଭଲ ଲାଗିବ ବେଶୀ ଭଲ ଲାଗେ ନଭେମ୍ବର ଡିସେମ୍ବର ଜାନୁୟାରୀ?
ବର୍ଷା ଦିନରେ ବାସ ରାସ୍ତା ପରେ ବର୍ଷା ଦିନେ ଭଲ ଲାଗେ ଫୋର୍ ହିଲର କାରରେ କାର ରେ ବୁଲିବା ପାଇଁ ଯୋଉ ଲଗୁ ଯଉ ବର୍ଷା ହୁଏ କା। ଆରେ ବୁଲିବ। ପୁରା ବର୍ଷ ସାର ମଜା ନେବ
ଭିତରେ ଗରମଥିବ।ବାହାରେ ଥଣ୍ଡା ଥିବ।ଭଲ ଲାଗିବ ଆଉ
ହଁ।
ହଁ। ଆଉ ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃଆରୀ ଏଇ ଚାରି ମାସରେ ବହୁତ ବଢିଆ ଲାଗେ ଖେଳ ହଉଥିବ ଗାଁ ରେ
ହଁ। ବର୍ଷ ସରି ସାରି ଯାଉଥିବ ନୂଆ ବର୍ଷ ସ ସତ
ହଁ ବର୍ଷା ସରି ଯାଉଥିବ ଶ ପଡୁଥିବ
ପୁର୍ଣ।
ଆଉ ବୁଲିବାକୁ ଭଲ ଲାଗିବ ବର୍ଷା ନଥିବ ଖରା ନଥିବ ଶୀତ ବିଏତ ନଥିବ। ଆଉ ବାର କୁଆଡେ ଯାଇନ ବୁଲିବା କୁଆଡେ
ସଉଦ ହଁ ବାହାରକୁ ଆମର ଯିବାର ଅଛି ଅନ ସବୁଳୁ ଯିବାର ଅଛି ବୁଲିବା ପାଇଁ ଅନୁଗୁଳ।
ଗୁଲୁ ରେ କଂ ଅଛି?
ଏ ସାଙ୍ଗଟ ଅଛି। ତା ସାଙ୍ଗଟେ ଅଛି ତା ଭାଇର ବାହାଘର ଅଛି।
ଓହୋ ଆଚ୍ଛା ଆଚ୍ଛା ଆଛା।
ବାର ମାସରେ ଯିବାର ଅଛି।
ହ ହଁ କଣ ଡାଇକ୍ଟ ବାଇରେ ନା କେମତି ଯ
ବସ ରେ ନା ଏତେ ବାରଟା ଯାଇହବନି ବସ୍ ହୁଁ ହଁ
ଆଉ ଦୂର ବାଟ ହେଇଯାଉଛି ଆଉ ଅନଗରୁ କମ ବାଟ ହେଲାଣି? ଆଉ ରାତିରେ ଯଦି କଣ ଖାଇବ କଣ ପ୍ରୋଗ୍ରାମ କହ?
ହ
ରାତି ଖାଇବା କଣ ଅଛି।
ରୁଟି ହେଇଛି ରୁଟି ହେଇଛି ତରକାରୀ ବୋଧେ କଣ କରୁଛନ୍ତି। ମୁଁ ଜାଣିନି ଭଲସେ ସିଆଡ କଣ କରଛୁ ଦେଖିକି ଖାଇବା ଆ
ହ ହ ହଁ ବଲଙ୍ଗ ଭୁଲି ଆଉ
ନାଇଁ ନାଇଁ ହରିଶଙ୍କର ଅଛନ୍ତି ବା
ବାସ୍ ହରିଶଂଙ୍କର ନରସିଂହନାଥ।
ହଁ
ସରସ୍ୱତୀ
ହୁଁ ଭଲ ଭଲ ପ୍ଲେସ ଅଛି ବୁଲିବାମ
ହୁଁ ସେ ଝରଣା ଯୋଉ ସବୁ ପଡୁଥିବ ସେ ଯୋଉ ପାହାଡରୁ ଆମ ସେ ନରେ ତମର ସେଇଠି ସବୁ ଟାଇମ ପଡ
ହଁ ବା ବହୁତ ଭଲ ଲାଗ ସେଡ ଏରିଆ ବୁଲିବା ପାଇଁ ହ ମତେ ବହୁତ ଭଲ ଲାଗେ ପାହାଡି ବେ ପାଡ଼ଆ ରଣ ଆ
ସେପଟରେ ଭଟେଶ୍ରୀ ଣ୍ଟ ପାଣି ଏପଟ ସେପଟ ଧୀରେ ଧୀରେ ଯାଉଥ ଯାଇନା କେବେ
ହଁ ଭଲ ଲାଗେ ନାସକଡ ଏରିଆ କେବେ ଯାଏ ହିଁ ଭୁଲି ପାଇଁ ବସ ଯାଆନ୍ତି। ସାଙ୍ଗ ପିଲାମାନେ କୁହନ୍ତି ପଟ ଫଟ ଦେଖେ ଭଲ ଲାଗେ
ହଁ ହ ଆଉ ଆଉ ବ ସିଖ
ନାଇଁ ନାଇଁ ରୋଷେଇ କିଛି ମୁଁ ଶିଖେ ନାହିଁ। ନାଇଁ ନାଇଁ ବାସ ଯେ ରୋଷ ତାକୁ ମୁ ହେଲ୍ପ କରିବା ଭଲ ଲ ହଁ
ତାେଲେ ମାଛ ଧରାସ କିୁ ମାଛ ଧରୁଥିବେ ଦେଖିବ
ବାସ୍ ବାସ୍ ଜାଲ ଆ ଧରିଛି କିିନି ମାଛ ଆସିଲା ପରେ ରଖି ଆସି କିଛି ନାଇଁ ନାଇଁ
ଆସ୍।
ନା ନା ନା ନଈରେ ହଉ ଯ ପାଣି ଆସେ ସେଇଥି ଥରେ ଦ ଥର ନଈରେ ଯୋଉ ପାଣିରେ ଧରନ୍ତିନ ମାଛ ବଂଶୀ ପକେଇକି
ବଢିବ କି ହଁ
ବଂଶଟ ଯୋଉ ମାଛ ହୋ ସେଇଥିରେ ଥରେ ଦଥର ଆମେ ସାଙ୍ଗ ଛୁଆ ବେଳେ ଦିଗ ସାଙ୍ଗ ମିଶିକି କରିଦିବ
ହଁ ଆଉ ନଈ ତ ଭଲ ଭଲ ବଡ ନଈ ମାଛ ପଡୁଥିବ ଆଉ ଏ ଗାଁ ରେ ଗଡିଶ ଚେଙ୍ଗ ଏତିକି ତ ଆଉ
ହଁ ଗଡିଶ ଚେଙ୍ଗ ଗଡିସ ବହୁତ ପଡ଼ା ହଁ ଗଡିଶ ବହୁତ ପସନ୍ଦ
କଙ୍କଡା ଏଇ ଛଡା ଆଉ ଗାଡିରେ କିଛି ମିଳିବନି ନ ସିଙ୍ଗି
ବର୍ଷା ଦିନେ କଙ୍କଡା ଜଳ ଭଲ ଲାଗେ ହଁ ବର୍ଷା ଦିନେ କିନ୍ତୁ କଙ୍କଡା ଝୋଳ ବହୁତ ଭଲ ଲାଗେ
ବର୍ଷା ଦିନ କଣ ଖରା ଦିନ କଣ ଶୀତିନ କଙ୍କଟା ଝୋଳ କର
ବର୍ଷା ଦିନେ ବର୍ଷ ବର୍ଷା ଦିନେ ତ ଧାନ ବିଲରୁ ଧାନ ବିଲରେ ଆସନି ନା କଙ୍କଡା
ହଁ ହଁ ହଁ ହଁ
ଧାନ ଯୋଉ
ଆ କ
ରୁଅନ୍ତି ଯେଉ ଧାନ ରୋୟା ପାଇଁ। ହଁ ଗୋଟେ କକୁ ସେଟା ଗୋଟେ ସେ କଙ୍କଡା ବହୁତ ଭଲ ଲାଗେ ଏଟ ତ ବହୁତ କମ ସେ କଙ୍କଡ
କଙ୍କଡା ଆଉ ବିଲ କାହିଁ ଯେ କଙ୍କଡା ଆସିବ
ବିଲ ହଁ
ବିଲ ଆଉ ସେ ଚାଷ ଅଛି ନା ସେ ବିଲରେ ଆଉ ସେ ପାଣି ଅଛି
ଆଉ କଙ୍କଡ଼ା ଆସିବ କେଉଠୁ କଙ୍କଡା ରୋ ସେଇ ସେ କି ଜଣା କ
ନାଇଁ ନାଇଁ ଧରି କଙ୍କଡା ଟା ଧ ଭାବିବାଟା ଶି କିଚି
କଙ୍କଡା ଧରି ଶିଖିଚ?
ଶିଖିଛି ମାନେ ନାଇଁ ନାଇଁ ସେମିତି ନୁହଁ ଯୋଉ ଗୋଟେ କଣ ବାଡିରେ ଟେକିନେଇ ଆସୁ ତା ଯୋଉ ଇଏ କୁ ଧରିକି। କଙ୍କଡା ମାନେ ଥିବେ ଧରିକି ଆଣ ମାନେ ବୁଲୁଥିବେ ତାଅ ଯୋଉ ଗୋଡ ଦିଇଟାଙ୍କ ଛନ୍ଦ ପକେଇକି ଗୋଟେ ଟେକି ନେଇ ଆସୁ ବାହାରକୁ
ପାଣିରେ ନାଇଁ ନାଇଁ
ତ ଡାଇରେକ୍ଟ କଙ୍କଡ଼ା ହାତରେ ଧର ନା କଣ?
ନାଇଁ ନାଇଁ ବାଡି ଗୋଟେ ପୁରା ବାଡି ଗୋଟେ ରଖିଥିବୁ ସେଇଥିରେ ତାକୁ ବାଡେଇକି ନେଇ ଆସୁ କୂଳରେ ଯୋଉମାନେ ମାନେ ବିଲ ହି ହିଡ କଡ଼ରେ ଯୋଉରା ଶୋଇଥିବେ ଗାତରେ ଥିବେ।
ବାଡ଼ିରେ ଆମେ କେମିତି ଧରୁ କହନି।
କେମିତି?
ଏଇ ଯୋଉ କପଡା କପଡା ଗାମୁଛା ଗାମୁ ତାକୁ ଟିକେ ମୋଟାଳିଆ କରି ଭାଙ୍ଗିଦବ ବୁଝିଲନା
ହଁ।
ମୋଟାଟା କରି ଭାଙ୍ଗିଦେଇ ତାପରେ